ହ୍ୟାଲୋ। ହାଲୋ। ହ୍ୟାଲୋ।
ହୁଁ।
ହଁ ହଁ କହ କଣ କରୁଛୁ?
ନମସ୍କାର ଦ
କଣ କହିଲ?
ହ ଆ ।
ରହ ରେ ଶୁଭୁନି ତୋ କଥା କିଛି।
ଆରେ ରୋଷେଇ କରୁଛି ରୋଷେଇ।
ଓ ହୋ କଣ ରୋଷେଇ କରୁଛୁ?
ଆଜି ଆମର ହଉଛି ଭେଣ୍ଡିଗୁରା ରଖିଥିଲି ଏଠି ପଚି ଯାଇଛି ସବୁ ଯାକ।
ହଁ ଆଉ କଣ କହ?
ଭିତରେ ରଖିଥିଲି ପଚି ଯାଇଛି ଅଧା ଏତେ ଥଣ୍ଡା ଭିତରେ ରଖିକି ଭେଣ୍ଡି ପଚିଯାଇଛି। ପୂଜ ଯାଇଛି ଅଫିସକୁୁ ସେ ଫେରିବ। ତାପପରେ ପରେ ମୁଁ ଏଇ ନାଁ ରୋଷେଇ କରିବି ଭେଣ୍ଡି ତରକାରୀ।
କେମିତି କରିବୁ କହିଲୁ?
ଭେଣ୍ଡି ତରକାରୀ କେମିତି କରିବି କେମିତି କରିବି। ହ ଭିଣ୍ଡ ନେଲି ଟୋମାଟୋ ଦରକାର ଆଉ
ଫାଷ୍ଟ ଭେଣ୍ଡି କୁ କାଟିବୁନି।
ହଁ କାଟିବି ବର୍ତ୍ତମାନ ରସୁଣ ଗୋଟେ ନେଲେ ପାଖୁୁଡାଟେ। ହଁ । ଅଦା ଆ ଗୋଟେ । ସେ ରସୁଣା ଗୋଟି ନଉଛି ।
ହଁ ସୁଭୁନି ତ କଥା କିଛି ତୁଟିକେ ନେଟୱର୍କ ଜାଗାକୁ ଆସିକି କଥା ହୋ।
ଆରେ ମୁଁ କହଥିଲି କି ଯୋଉ ହ୍ୟାଲୋ।
ହୁଁ।
ହଁ ମୁଁ କହିଲି କି ପରସୁଣ ଗୋଟେ ପାଖରେ ଆଇଲି। ଶୁବୁଛି ମୋ କଥା ଶୁଭୁଛି?
ଶୁଭୁଛି ଯେ ମଝିରେ ମଝିରେ କଣ ରହିଯାଉଛି।
ତୋ କଥା ମୋତେ ସୁବୁଛି।
ମୋର ନେଟୱର୍କ ଅଛି ନାହିଁ ନା ତୋର ନାହିଁ ମୁଁ ଜାଣିପାରୁନି।
ହୁଁ ହୁଁ ଗୋଟେ ଅଦା ଗୋଟେ ରସୁଣ ଲଙ୍କା ବି ଗୋଟେ ପକେଇ ଦଉଛି। ଲଙ୍କା ଗୋଟେ ପକେଇ ଦଉଛି। ହଁ ଲଙ୍କା ଗୋଟେ ଗୋଟେ ରସୁଣ
କହୁଛ
ଧୀରେ ଧୀରେ କହୁଛି
ହୁ ମାନେ ରହି ରହି କଣ କହୁଛି କହୁନୁ ମାନେ ଯେମତି ଗୋଟେ ସେ କହିଲେ ମୁଁ ଫାଷ୍ଟ ଭେଣ୍ଡି କାଟିଲି ତାପରେ ଯୋଉ ମସଲା ଏବେ ତିଆରି କରୁଛି ମସଲାରେ ପକେଇବି ଅଦା ରସୁଣ ଆଉ ପିଆଜ
ନାଇଁ ନାଇଁ ମୁଁ ଖା ଭେଣ୍ଡିି ହବ ଆ ପ୍ରଥମେ ଭେଣ୍ଡିକୁୁ ଧୁଆ ଯିବ ଧୁଆ ଗଲା ପରେ ତାକୁ ଗୋଟେ ମୁ ହୁଁ ଫାଷ୍ଟ ଭେଣ୍ଡିକୁୁ ଧୁଆ ଯିବ ଧୁଆ ଗଲା ପରେ ଉ
ତାପର କଣ?
ତାପରେ ଅଦା ରସୁଣ କୁ? ସେ ଗ୍ରାଇଣ୍ଡରରେ ଟେ ପୁରେଇକି ମିକସିଂ କରାଯିବ
ବଟା ଯିବ ବଟା
ହଁ ବଟା ଯିବ ବଟା ଜିବ ଗ୍ରାଇଣ୍ଡର ବଟାଜିବ
ବାଟି ବଲେ ଭଲ ଲାଗିବନି ଏ ଛେଚିକି କର ଭଲ ଲାଗିବ
ଛେଚିବି ଛେଚିବି ଛେଚିବାକୁ ତମର ଜାଗା ନାହିଁ
ହେମ ଦସା ପକେଇବୁ ଛେଚିବୁ ହଁ ଝାଡ ତୋତେ ଆସିନୁ ମୁଁ ତତେ ତ କହିଦେଉଛି ଯେଉଁ କେମିତି ହେବ ଭେଣ୍ଡି ତରକାରୀ
ହଉ କହ କହ ମୁଁ ଶୁଣୁଛି
ଫାଷ୍ଟଟା ଲୋକ କିଲୁ ସେଇଟାକୁ ତୁ ଛେଚି ବି ପାରିବୁ କାଟଟିିବ ବି ପାରିବୁ କିଛି ନାହିଁ ତ ଇଚ୍ଛାତ ଯାହା କରିପାରିବୁ ସେଇଟାକୁ ଫାଷ୍ଟ ତର ଯଦି ହେଇଛି ହେଲା ବି ବାଟ୍ ଦବୁ କିଛି ନାହିଁ ବାଟି ବୁ ସେ ଅଦା ରସୁଣ ପିଆଜ ଆଉ ଲଙ୍କା ପକେଇବୁ ହେରା ନ ପକେଇଲେ ଗୁଣ୍ଡ ବି ପକେଇ ପାରିବୁ ସେ ମସଲା ଟା ବାଟି ସାରିଲା ପରେ ତାପରେ ଆସିବୁ ଭେଣ୍ଡି କାଟିବୁ ଭେଣ୍ଡି କାଟି ସାଇଲା ପରେ ତାକୁ ଭାଜି ଦବୁ ଟିକେ ଆଳୁ ସହିତ ଆଉ ଭେଣ୍ଡି ଭାଜି ଦବୁ ତାପରେ ହଁ ଅ ଟିକେ ଟିକେ ଭାଜିଗଲା ପରେ ଖୋଲିଦବୁ
ହଁ
ତାପରେ କଡେଇରେ ପୁଣି ଆଉ ତ ତେଲ ଫୁଟଣ ଜିରା ପକେଇବୁ ତାପରେ ସେଥିରେ ଟିକେ ତେଜପତ୍ର ଲ ଶୁଖିଲା ଲଙ୍କା ଏମିତି କଣ ଟିକେ ପକେଇକି ତାପରେ ଉ କଟା ହେଇଥିବା ପିଆଜ ଟିକେ ପକେଇଦବୁ ତାପରେ ସେଇଟା ଭା ଇଗଲା ପରେ ଟିକେ ନାଲି ନାଲି ହେଇଗଲା ପରେ ତାପରେ ପକେଇବୁ ତୋର ଯୋଉ ବାଟିକି ରଖିଥିବୁ ଯୋଉ ମସଲା ଟା
ହଁ
ହୁଁ ବାଟ ସେଇ ମସଲା ଟା ପକେଇି କଷିବୁ କଷିବୁ କଷିବୁ କଷିବୁ କଷିବୁ ପୁରା ଭଲସେ ଘଷି ଘଷି ତାର ପାଣି ମରିଯିବ ତାପରେ ତାକୁ ଟିକେ ରେ ରେଡ ରେଡ ଟିକେ ଦେଖାହେବ ସେଥିରେ ପକେଇଦବୁ ଲନ୍ ଟିକେ ତେଲ ଟା ଦେଖିବ ଉପରକୁ ଉଠିବ ସେଇଥିରେ ପକେଇବୁ ଯୋଉ ଲଙ୍କାଗୁଣ୍ଡ ଆଉ ସବୁ ତର ଯୋଉ ମସଲା ଚିକେନ ମସଲା ଗରମ ମସଲା ଜିରା ପାଉଡର ଧଣିଆ ପାଉଡର ଯାହା ବି ଥିବ ପକେଇବୁ ତାପରେ ଆଉ ଟିକେ କଷିବୁ ଜଷ୍ଟ ଟିକେ ହାଲକା ପାଣି ଦେଇକି କଷିବୁ ସେ କଷ ଆଉ ଟିକେ କଷିଲା ପରେ ତା ଦେରେ ଦେ ସେ ଯୋଉ ହଁ ଭାଜିକି ରଖିଥିବୁ ଯୋଉ ଭେଣ୍ଡି ଆଉ ଆଳୁ ପକେଇବୁ। ସେଇଟା ପକେଇକି ଆଉ ଜଷ୍ଟ ଟିକେ କଷ୍ ଆଉ ଅଳ୍ପ ଟିକେ କଷିବ। କଷିକି ସେଇଥିରେ ଟିକେ ପାଣି ଦେଇଦବୁ ଆଉ। ପାଣିଟା ପା ପାଞ୍ଚ ମିନିଟ୍ ଫୁଟିଲା ପରେ ଅଳ୍ ପ ପାଣି ଦେଇଥିବୁ ସେଇଟା ପାଞ୍ଚ ମିଣ୍ଟି ଫୁଟିଲା ପରେ ଖୋଲଦବୁ ତାପରେ ହେଇ ହେଇଗଲା ଭେଣ୍ଡି ତରକାରୀ।
ଉଁ ବୁଝିଲି।
ହୁଁ ଆଉ କଁ କଅ ଏତେ ସମ
କିନ୍ତୁ ହଁ।
ହଁ
କିନ୍ତୁ ହଁ ଉଁ ଯେଦି ମୁଁ ଭେଣ୍ଡି ଭଜା କଲି ତାହେଲେ କଁ କରିବି?
ଭେଣ୍ଡି ଭଜା କଣ ଶିଖିନୁ?
ଭେଣ୍ଡି ଭଜା ଶି
କହୁନୁ କେମତି ତୁ କେମିତି ଶିଖିଚୁ କୋହୁନୁ।
ଭେଣ୍ଡି
ହୁଁ।
କଣ କହିଲୁ?
ଭେଣ୍ଡକୁ ଫାଷ୍ଟେ କାଟା ହବ ନା।
ହୁଁ ଫାଷ୍ଟ ଧୋଇକି ତାପରେ କାଟିବୁ କାଟିକି ଧୋଇବୁନୁ।
ତାତିିକି ମୁଁ ଥରେ ଧୋଇ ଦେଇଥିଲି ସେଉଡ଼ା ଲାଳ ଲାଳ ହେଇଗଲା।
ହଁ ବୋହି ସିନା କାଟି ସାରି ଧରିକୁ ଧୋଉ ସାରି କାଟିବୁ। ତାପରେ କଁ କରିବୁ କ।
ହୁଁ ଏଠି ଲାଉଡ଼ ସ୍ପିକର ଅଛି।
କଣ?
ନାଇଁ ନାଁ ଇ ଫାଇ କଁ କହୁଥୁଲି କି ଆଉ ଆଜି କେତବେଳେ ଆସିଲୁ?
କୋଉଠୁ?
କାମ କରିସାରିକି।
କାମ କରିକି ଆସିଲି ଚାରଟାରେ।
ଆଜି କେତବେଳେ ଥିଲା?
ସକାଳେ ଥିଲା ବା।
ସଖାଳେ ଥିଲା ଆଜି?
ହୁଁ।
ଆଚ୍ଛା ଆଚ୍ଛା।
ହୁଁ
ଓ ହଁ।
ଆଉ କଣ
ଉଁ?
ଘରଙ କଲ୍ କରିଥିଲେ?
ଘରେ କାହିଁ କଲ୍ କରିନାହାନ୍ତି ମତେ ତତେ କଲ୍ କରିଛନ୍ତି?
ନାଁ କାଲି କଲ୍ କରିଥିଲେ କଣ ବାପା କହିଲେ ଯୋଉ ମା ସହିତ କଥା ହବୁ ମୁଁ କହିଲି ହୋଉ କାଲି କଲ କରିବ ଆଉ ଆଜି କାଇଁ କରିନାହାନ୍ତି ତ। ହ
କପିଳାସ ଯିବୁ।
କିଏ କିଏ ଯିବ?
ମୁଁ ଜାଣିନି।
ଜାଣନ ମାନେ କିଏ ଫୁଣ ଯିବ ବୋଲି କ ମାନ କଥାଆର
ଅଜି ଷ୍ଟାଟସ୍ ଦେଇଥିଲା ତ ମୁଁ ଦେଖିଲି
ଓହୋ ଯାଇଚି ଯାଇଛି ତ ସେ?
ଯାଇଥିଲା ଯାଇଥିଲା।
ହଁ ସେଇ ହଁ ମୁଁ ଦେଖିଥିଲି କାଲି ନା ପହରଦିନ ଗୋଟେ ଦେଇଥିଲା।
କାଲି ଦେଇଥିଲା ନା।
ହୁଁଉଁ।
ହୁଁ ଯାଇଥିଲା ମୁଁ ତାକୁ ପଚାରିଲି ଏତେ ବଢିଆ ଜାଗାଟା କୋଉଟି କେମ ମୁଁ କଣ ଜାଣଚି?
ମାନେ କୋଉଦିନ ଯାଇଥିଲେ ବି ଜାଣଲ ଓହୋ ତୁ ତା ପାଖରେ ନାହୁଁ ପା ଏବେ ନା ଅଛୁ?
ନା ମୁଁ କୋଉଠି ଅଛି। ପଳେଇ ଆସଲିଣି ନା ମୁଁ ଦେଖିଲି ଷ୍ଟାଟସ୍ ଦେଇଥିଲା ୟୁଟୁବ୍ ଥିଲି ମୁଁ କହିଲି କୁଆଡେ ଯାଇଥିଲୁ କିରେ କହିଲା କପିଳାସ? ମୁଁ ତାକୁ କହିଲି କିି ଠିକ୍ ଅଛି ଆଉ ମତେ ଡାକିଲୁନି କହିଲା ହୋଉ ପର ହୋଉ ପରେ ଗଲେ ଡାକମି ଆଉ।
ହଁ ହଁ କିଏ କିଏ ସେ ଯାଇଥିଲେ?
ସିଏ ଯାଇଥିଲେ ନାନୀ ଭାଇ ସିଏ ଯାଇଥିଲେ ।
ଦିଇଜଣ ବଢିଆ ଗୋଟେ
ହଁ ହୁଁ ହୁଁ। ନନୀ ଭାଇ ଯାଇଥିଲେ।
ହଁ ନେଇଗଲେନି ନା ନେଇଗଲେନି ଟିକେ ଏମାନଙ୍କୁ ସେ ଯୋଉ ଉମ୍ ଚୁଇଁ ଚୁଇଁ
ତାଙ୍କୁ ତାଙ୍କୁ ଥରେ ପା ଉ ନେଇକି ଯାଇଥିଲା।
କଣ କପିଳାସ ନେଇଥିଲା କି?
ନାଁ କପିଳାସ ନେଇନଥିଲା ସମ୍ବଲପୁର ନେଇଥି
ହୁଁ ସମ୍ବଲପୁର ତ ଯାଇଥିଲେ କପିଳାସ କଥା ଗ ଯାଇଥିଲା ତ କାଳେ ନେଇଯାଇ ଥିଲା ସେ ଗୋଟେ ଗାଡିରେ ତ କାରରେ ତ ଗଲା କାରରେ ବି ଗଲା ନା ନାଇଁ? ସେଥିରେ ଆଉ ଦି ଜଣ ପଳେଇ ଥାଆନ୍ତେ।
ସେ କଣ ଘରୁ ଯାଇଥିଲେ କି ଆଣିବା ପାଇଁ?
କିଏ ହଁ ସେମାନେ ତିରିଶ୍ ଥର ଆସିଲେଣିି ସବୁ ଆସିପାରିବେନି ଏଠିକୁ ସେତ ଯିବା ଆସିବା କରିବା ତାଙ୍କ ଅଭ୍ୟାସ ହେଇଗଲା
ତାଲ ତ ଅଧିକାଂଶ ଟାଇମ୍ ତ ବୁଲାବୁଲି କରୁଚି ସେ ତର ତାକ ଘରୁ ଡାକି ନା କିଏ ମ ଏମତି ବୁଲୁବୁଲୁ ପଳେଇଥିଲା ଥୋଡି ନା ଏଠି ଇଏ ଥିଲେ। ହୁଁ ଏମତି ବୁଲବୁଲ ପଲେଇଥିଲା ନା ଆଉ କଣ ହେଇଥିବ ପଇସା
ସେ ବୁଲୁବୁଲୁ ପଳେଇଥିଲା ନା ଆଉ ଯାଇଥିଲା କୁଆଡେ ବୁଲିଆକୁ ସିଆଡୁ ସିଆଡୁ ପଳେଇଲା?
ହୁଁ।
ହଁ ବଢିଆ ବେ ଏ ମୋର ଗୋଟେ ମୋର ଗୋଟେ ଏମିତିଆ ବଏଫ୍ରେଣ୍ଡ ନଥାନ୍ତା ମୋର ଗୋଟେ ସେଟିଂ କରିଦେ ଗୋଟାଏ ଏମିତିଆ ବଏଫ୍ରେଣ୍ଡଟେ ହେ ହେ।
ଚୋପ୍ ବେକରିଆ ପିଲା ଏ ତୋ ପାଖରେ ପଇସା ଅଛି?
ପଇସା ଫଇସା କିଛି ନାହିଁ।
ଦଉନୁ।
ପଇସା ମୋ ପାଖେରେ ନାହିଁ, ସାଲେରୀ ଆଇ ନ ଳଆସିବା ଯାଏ ପଇସା କୋଉଠୁ ଆସିବ ମୁଁ ଭିକାରି। ପଇସା ନହିଁ ବୋଲି ଏତେ କଷ୍ଟ କରି କାମ କରିବାକୁ ପଡ଼ୁଚି ମତେ।
ହୁଁ। ନାଇଁ ସତରେ ନାହିଁ?
ସତରେ ନାହିଁ ମୋର। ଗୋଟେ ଆଣିଥିଲି ଅଷ୍ଟମୀ ବିନ୍ଦୁ କଷ୍ଟ ହୁଏ। ରଜରେ ଗୋଟେ ଡ୍ରେସ୍ ଆଣିଥିଲି ସେଟା ଭଲ ପଡ଼ିଲାନି, ଅନଲାଇନ୍ ଆଣିଥିଲି ତାକୁ ରିଟର୍ଣ କଲି। ସେଇ ଯୋଉ ପଇସାଟା ରିଟନ୍ ଆସିଲା ତା ଧେରେ ନେଇ ଆସିଥିଲି ଯୋଉ ଇଏ କଣ ହେଟା ମ୍ୟାଟ୍ ଗୋଟେ।
ମାଟେ ଏଟା କଣ?
ମ୍ୟାଟ୍ ମ୍ୟାଟ୍ ମ୍ୟାଟ୍ ଏଇ ଗୋଟେ ତଳେ ପକେଇବା ପାଇଁ ଯୋଉ ମ୍ୟାଟ୍।
ଚଟେଇ?
ହଁ ଚଟେଇ ଟାଇପ୍ ର ବଡ଼ଟା ବେଡସିଟ୍ ଟାଇପ୍ ର।
ଆଚ୍ଛା ଆଚ୍ଛା ଘୋଡ଼େଇ ହବା ଘୋଡ଼େଇ ହ
ଘୋଡ଼େଇ ହବାକୁ ନୁହେଁ ତଳେ ପକେଇବାକୁ ମୋ ନୂଆ ରୁମ୍ କୁ ଯିବି ସେଇ ତେରେ ତଳେ ପକେଇ ସେରା ବେକାରିଆ ତଳଟା ପୁରା ମାଟିଆ ଫଟିଆ ଦେଖାହଉଛି ନା।
ଉଁ ଯୋଉ ପ୍ଲାଷ୍ଟର ପ୍ଲାଷ୍ଟ ଘର?
ପ୍ଲାଷ୍ଟର ତ ପ୍ଲାଷ୍ଟର ଫୁଣି ଗୋଟେ ଅଲଗା ପ୍ରକାର ମାନେ ହୁଁ ବେକାରଆ ମାନେ ଯେନ୍ତି ଆ ପୁରୁଣା କାଳିଆ ଘର ଯୋଉ ଙ୍କ ମାଟିଆ ମାଟି କଳା କଳା ସେଇ ଟାଇପ୍ ର।
ହୁଁ ସେଦେ
ହଉ ହଉ ହଉ ମୁଁ ରଖୁଚି ତୁ କଁ କର ଆଉ।
ହଉ ଠିକ୍ ଅଛି ଆଉ ହ ହ ରଖ।